ହଁ।
ଶୋଇଛୁ କି? ଉଠିଲୁ ସନ୍ଧ୍ୟ ହେଲା।
ହୁଁ ଉଠିଲି ବା।
ଆଉ ହୁଁ ମିଟିଗି ଚାଲଲା ହେଲାଣି ନା ଏଇ
ଚଲା ବୁଲା କୋଉଠି ହବଲୋ।
ତାସ ଖେଳ ଚପଟନ୍ତି ବସେଇନି
ତାସ ଟା ଖଟରେ ବସିକି ଖେଳୁଥିଲି ବା। ହୁଁ।
ହଁ ଆଉ ଏ ଏବେ କଲେଜ ତ ଆଉ ଖୋଲା ଖୋଲି ହେଇନି।
ନା କଲେଜ ଖୋଲିନି ଆଇ ଆଡ଼ମିସନ୍ ହେଇନି ବା ପ୍ଲସ୍
ଆଉ ସେ ଅକ୍ଟର କରିବୁ ପକେଇବୁ
ହଁ ପକେଇଥିଲି ବା ଆଜି ବାହାରିବ ଫାଷ୍ଟ ସିଲେକ୍ସନ। ଆସିନି ମେସେଜ କି ଆସିବଣି ହଁ ଦେଖିଆ। ସିଏ ତାଙ୍କ ଗାଁ କ ଯାଇଛି ଆସିନି।
ଗଲା ଏ ବର୍ଷ ରଜ ଟା ତୋର ତୋର ରଜ ଟା ଗଲା ନା।
ଯାଉ ଆଉ କଣ କରିବ
ଆଉ ତମ ପୁଅ କଣ କରୁଚି।
ସେ କୁଆଡେ ଯାଇଛି ବୁଲି ବୁଲି ଯାଇଛି। ନା ତାର ତ ଡେଲି ରଜ।
ଏ ଫିକାରେ ପଳେଇଲା। କେତେ ବୁଲାବୁଲି ବନ୍ଧୁ ଘର ସବୁ ଯିବା ଆସିବା କରନ୍ତି।
ହଁ ପା।
ହେଇଲୋ ଜାଣିିଲୁ ନାଆ ଆତାପି ହେଇଥିଲା ଲୋ ପାଚିଲା ପାଚିଲା ଦେଖା ଯାଉଛି ପୁଣି ଝିଅ ଆସ ଥିଲେ ରଜକୁ ଗୋଟେ ନେଇଯିବ ଦେଖିବା ଛଡେଇକି ଖାଇବେ ଜଣା ପଡିବ ସେଟା ହେଇଥିଲା ଯାଇକି ଡିସେମ୍ବର ମାସ ବେଳକୁ। ଆଦେ ଆଉ ହୁଏତ ଯାଇକି ଦ୍ୱିତୀୟା ଓସା କିନ୍ତୁ ଦି ତିନିଟା ଆଗୁଆ ହେଇଯାଇଥିଲା। ଜାଣିଲୁ ନା। ହ୍ୟାଲୋ, କଣ ଶୁଭୁନେଇ ତତେ।
ହଁ ଶୁଭୁଛି ପା।
ଏଁ ମୁଁ କହିନି ସେ ଆତାପି ଟା ସେ ଗଲା ପରେ ମନେ ପଇଲା, ଗୋଟେ ଦେଇଥାନ୍ତି ତୋ ନାଗି।
ଆ କେତେଟା ମାନେ ମେଞ୍ଚେ ଅତାବି ହେଇଛି ନା ସେ ତିନି ଚାରିଟା ହେଇଛି।
ଏଇ ଯୋଉ ଏ ବର୍ଷ ପା ଖରା ଦେଖୁନୁ କେମିତି ହେଲା, ମୋଟେ ବର୍ଷା ହେଲ ନାଇଁ ପ୍ରବଳ ଫୁଲ ହେଇଥିଲା, କଷି ହେଇଥିଲା। ସବୁ ଶୁଖିକି, ପାଚିକି ଗଳି ପଇଲା, ଏବେ ବି ବଡ ବଡ ସବୁ ଗଳି ପଡୁଛି। ଏ ନାଇଁ ବୋଲି ପାଇନେଇ ବୋଲି ବେଶୀ ପାଣି ଆଉ।
ହଁ ଶୁଖି ଆଇଛି।
ଆଉ ରଜରେ କିଏ ଆସିଲେ ସବୁ ନା ଆସି ନଥିଲେ ଘରକୁ, ହୁଁ।
ବନ୍ଧୁବାନ୍ଧବ ଯା ଆସିଥିଲେ।
ବନ୍ଧୁ ନା ତମର ଯୋଉ ଅପା ନା ତୋ ଦେଇ।
ନା ସିଏ ଆସିଥିଲେ
ଲେ ବଡବାପା ହେରୀକା, ହଁ।
ସିଏ ବଡ ବାପା, ବୋଉ ଆସିଥିଲେ, ଆଉ ମୁନା ଭାଇ ଆସିଥିଲା।
ସେ ବି ଆସିଥିଲେ ପଳେଇଲେଣି।
ହଁ। ଟାଉନ ଅପା ଅଛନ୍ତି।
ଆଉ ତମ ବୋଉ।
ବୋଉ ପା ଯାଇଛି ତା ବାପ ଘରକୁ। ତାଙ୍କର କଣ ସୁଧ ଘର ବୋଲି ଯାଇଚି। ଆଉ ମୁନା ଭାଇ ତାର ପଳେଇଲା ତା ଚାକିରିକୁ। କହୁଥିଲା ଆସିବ ବୋଲି କୋଡିଏ ଆଡକୁ ଛୁ ଛୁଟି ନେଇକି ଯେ, କାହିଁ ଆଉ ଆସିବନି ନା କଣ।
ହଁ, ତା ପର ଠୁ ତାର କୋରାପୁଟରେ ଏବେ ତାର ତା ଯୋଉ ରିଜାଇନ ଦେଇ ଦେଇଛି ପୁଣି ଅଛି ଯେତିକି କାମ ସାରିକି ଆସିବ ନା।
ହଁ।
ହଁ କହୁଥିଲା ବା ତ ମାମା ତା ଦେହ ପୁରା ଥଣ୍ଡା ହେଲା, ଏଠି ଥଣ୍ଡାରେ ଏସିରେ।
ଆଉ କାଲି କଣ ହଉଛି ସବୁ?
କାଲି?
ହଁ। କାଲି ରାଜାରାଣୀଙ୍କର କାଲି ଏ କଣ ହଉଛି?
କଣ ହବ କିଛି ନା। ଖାଲି ମନ୍ଦିର ଯିବେ ଯା। ଆଉ କଣ ହବ?
ପାଇଯାଇଛି ତ ଆଗରୁ ଗିଫ୍ଟ ନା କଣ?
ହୁଁ।
ମନ ଖୁସି। କଲର କେମିତିଆ ଲୋ?
। ହେଇ ଗ୍ରୀନ କଲରର। ଗ୍ରୀନ, ସିଲଭର, ଆଉ ଇଏ ଯୋଉ ମେରୁନ୍ କଲର। ତିନିଟା କଲର।
ସେଟା ପୁରା ପ୍ୟାକିଂ କରିକି, ବ୍ଲାଉଜ କରିକି ଆଣି ସାରିଛି?
ହଁ।
ଘଣ୍ଟି ବାଜିଲାଣି। କାଲିକି ସେଟା ବୋଧେ ପିନ୍ଧିବ ନା କଣ ଆଉ?
ହଁ କାଲି ପିନ୍ଧିବ ବା।
ହଁ। ସବୁ ଯିବେ ବୋଧେ।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
ସିଏ ସବୁ ଗାଁରେ ବସିଥିବେ ଆଉ।
ହୁଁ।
ଆଉ ତମ ଆଡ଼େ ସନ୍ଧ୍ୟା ହେଲାଣି ନା?
ହଁ ସଂଧ୍ୟା ପା ପୁଅ ଖେଳୁଛି ତାର ଆସିକି ଧୋଇ ହେଇକି ଦବ ସଂଧ୍ୟା। ଆଉ ମୁଁ ମୋର ଏଇ ଯାଉଛି ଅଟା ଦଳିବି ଆଉ ମସଲା କରିବି ପରିବା କାଟୁଛି। ସିଏ ଆସିଲେ ତାକୁ ଦୋକାନକୁ କହିବି ଯିବ ଯଦି ଦିଟା ଅଣ୍ଡା ଆଣିବ ଭୁଜିଆ କରିଦେବି। ଆଉ ପହିଲ ରଜ ଦିନ ବିରିୟାନୀ କରିଥିଲେ। ଆଇଁଷ ଅନେଇ ବାକୁ ଇଚ୍ଛା ହଉନି। ମୁଁ କହିଲି ଯାଉ ଏଇନା ଦି ଦିନ କିନ୍ତୁ ଟିକେ ଅଣ୍ଡା ନ କଲେ ମନ ଖାଇବାକୁ
ବିରିୟାନୀ ଘରେ କରିଥିଲୁ ନା ଆଣିଥିଲୁ?
ହୁଁ?
ଘରେ
ଘରେ । ବିଣ୍ଡିଆନୀ ନିଜେ ବନେଇଥିଲା ରଜ ପହିଲି ରଜ ଦିନ ମଉସା କହିଥିଲେ ଏ ମା ହେଲା ଦିମାସେ ହେଲା ତାଙ୍କର ବାପ ପୁଅଙ୍କର ଡିମାଟ ବିରିୟାନୀ ବିରିୟାନୀ ହଉଛନ୍ତି। ଗରମ ପାଇଁ ମୁଁ ପୁରା ବନ୍ଦ କରିଦେଇଥିଲି। ମୁଁ କହିଲି ରଜ ଦିନ କରିଦେଲେ ଖାଇବ ତମର ଏଇନା ରୁହ ପୁରା ଆ ସବୁ ଧୈର୍ଯ୍ୟ ଧରିକି। ହୁଁ?
ତୁ କରିଥିଲୁ?
ହଁ ମୁଁ ବନଉଛି। ସବୁବେଳେ ମୁଁ ବନଉନି ଆଉ କିଏ କରୁଛି? ଝିଅ ତାର ଫାଷ୍ଟ ଥରେ ଦି ଥର ଯୋଉ ଆସିକି କରି ଦେଇ ଥିଲା ତାପରେ ଆଉ କଣ ତାରି ହାତକୁ ଅନେଇଥିବି, ସେ ଆସିଲେ କରିକି ଦବ ଖାଇବେ ନା କଣ? ମୁଁ କେତେ ଥର କଲିଣି ତାପରେ। ଏଇ ଟିକେ ଆଗେ ବେଶୀ ଯାତ୍ରା ଲାଗୁଥିଲା, ଏବେ ହେଇଗଲାଣି ବୋଲି ଅଭ୍ୟାସ ହୁଁ ସେ ହାଲକା କି ସାଙ୍ଗେ ସାଙ୍ଗେ ଇଏ ନୁହଁ।
। ସବୁ ଏକା ସାଙ୍ଗରେ ଠିକ କରିଦବୁ ତାପରେ ବସେଇବୁ ଆଉ ହେଇଯିବନି କଣ ହେଇ
ହଁ ଏକା ସାଙ୍ଗରେ ଠିକ କରିକି ବସେଇବୁ ଯାହା ଯେମିତି ହେଲେବି ସୁ ଧା ଏ ମୋର ଏଗାରଟା ବାଜୁନି ସରି ଯାଉଚି ଲୋ ସାଢେ ଏଗାରଟା।
ହୁଁ
ନଅଟାରେ ସ୍ଟାଟ କଲି ଏଗାରଟା ବେଳକୁ ସରିଗଲା। ଆଉ ଉଁ ଝିଅ ହେରିକା ତ ଆସିଲେ ଯାଇକି ଚାରିଟା ପାଁସଟାରେ।
ସିଏ ବା ସେକେଣ୍ଡ ରଜ ଦିନ ଗଲେ ନା ଫାଷ୍ଟ ରଜରେ ଗଲେ ଲୋ?
ଷ୍ଟ ରଜ ଦିନ ଆସିଲେ।
ହଁ ସନ୍ଧ୍ୟା ଏଳେ ଗଲେ ବା।
ରଜ ଦିନ ଆସିଲେ ଚାରଟା ପାଁଶଟା ଯାଇ ଖାଇଲା ବେଳକୁ ରାତି ଟିକେ ଟିକେ ଖାଇଲେ ଆଉ। ଆମର ଦି ଟାଇମ୍ ପାଇଁ ମୁଁ କରିଦିଏ ସବୁବେଳେ।
ହୁଁ
ଦିପରେ ଖାଇବୁ ରାତିରେ ପୁଣି ଖାଇବୁ ନା ଅଲଗା ଜିନିଷ। ହିଁ ହଁ ଆଉ ଟିକେ ଦେଖିଥିଲି ତା ମାମୁଁ ଘରକୁ ପୁଅ ଖାଇଥିଲା। ସାଇ ଏୟା ଆଉ
ଆଉ ପିଠା ପିଠା କରିଥିଲୁ ନା ରଜରେ ନା କରିନୁ? ତମର ହବନେଇ ବା।
ନା ନା ପିଠା ପରା କରିଥିଲି ନା ସବୁ ବିରି ପୁରା କେଜିଏ ପରେ ବିରି ବାଟି ଦେଇଥିବି ଚୁନା ଦି ସେରେ ଚାଉଳ କରିଦେଇଥିଲି। ଏ ମୁଁ କହିଲି ମଝି ରଜ ଦିନ ମାମୁ ଘରେ ନେଇକି ଆମ ବୋଉ କୁ କହିଲେ ନେଇକ ପିଠା ଟାକୁ ଗୋଟେ କରିଦେଇକି ଆଣିବେ ଆମର ତ ଘରେ ହବନେଇ ମୋ ବଡ ମା ବର୍ଷିକିଆ ଯାଇନି। ଆଉ ଦେଖିଲା ବେଳକୁ ତ ମାଇ ତାଙ୍କର ଦେଇଦେଲେ ଫାଳେ ପିଠା ସେଇ ସିଝା ପିଠା ବଡ ଟେ ଆଉ ମୁଁ ମୋର ଚ କୁଳି ଏମିତି କରିଦେଇଦେଇଥିନି ଆଉ ଫ୍ରିଜ ରେ ରଖିଦେଇଦେଇଥିନି ବିରି ଚୁନା ଯେମିତି ଗୋଳା ହେଇନଥିଲା। ପି ଆଉ ସେଇ ପିଠା କୁ ମୁଁ ମୋର ଖାଇକି ସେ ଚକୁଳି କୁ ଏକର ସେକର ଯୋଉ ଇଏ ଫାଷ୍ଟ ଦିନ ତ ବିରିୟାନୀ ହେଲା ଉଁ ଖରାବେଳେ ଖାଇଲେ ରାତିରେ ଖାଇଲେ ଆଉ ସଂକ୍ରାନ୍ତି ଦିନ ସେଇ ସିଝା ପିଠା ଥିଲା। ଆଉ ଚକୁଳି ପିଠା ଏ ମୋଉସା ତାଙ୍କର ସକାଳୁ ଟିକେ ଚାରେ ଖାଇଦେଇକି ଯାଉ ନ୍ତି ଖରାବେଳେ ଆସିକି ଆଉ ରାତିକି ସଂକ୍ରାନ୍ତି ଦିନ ହେଇଥିଲା ସାଇ ଯଜ୍ଞ। ତାଙ୍କର ସେଠି ଅରୁଆ, ଡାଲମା, ଖଟ ସେଇଟା ଝିଅହରିକା ପଳେଇଲେ ତଥାପି ସଂକ୍ରାନ୍ତିରେ ମୁଁ ଚକୁଳି ପିଠା ଆଉ ଘୁଗୁନିକୁ ବି ରାତିରେ କରିଚି ‌। ଆଉ ଟିକେ ଟିକେ ଖାଇଲେ ସକାଳୁ ଫୋପାଡିନି ଆଉ ଯେତିକ ତରକାରି ଥିଲା। ଆଉ କାଲିକି କାଲି ରାତିରେ ତ ପୁରୀ, ବରା ଏମିତି ସବୁ ବନେଇଲି। ଆଉ ପିଠୋଉ ଆହୁରି ଗୋଳା ହେଇକି ଥୁଆ ହେଇଛି ଫ୍ରିଜ ରେ। ମୁଁ କହିଲି କାଲି ଗୁରୁବାର ଆଣିଲେ କରିକି ରାତିରେ ଖାଇଦବୁ ମୁଁ ଆଉ କରିବିନେଇ। ଆଉ ପିଠା ସିଖଜଇଲି କିଛି କଲିନି ନଡିଆ ତ ଅ ବାଡି ବାଡେଇ ଦେଇଥିବି ଏଁ ସେ ଥୁଆ ହେଇଚି ଫ୍ରିଜ ରେ। ଆଉ କଣ ହବ ମୁଁ ଭା ଯାଉଚି କରିଦେବି ତେଲ। ଚାଉଳ ବି ଚାଉଳ ତ ନାହିଁ ଅରୁଆ ଚାଉଳ ଆଉ ପିଠା କୋଉଠୁ ହବ ଆଉ ଆମ୍ବ ତୋ ମାମାକୁ କହିଥିଲି ଲାନି ଆଉ। ମା ତାର ଡରିଲା ଆଉ।
ଆ ଇଏ କରିଦେଲୁନୁ କାକରା ଫାକରା କରିଦେଲୁନୁ ନହେଲେ।
କାକରା ନା ଟାଇମ କେତେବେଳେ କିଲୋ ସବୁବେଳେ ତ ଏଇ ଯୋଉ ଦିନ ସବୁ ଗରମ ତ ତ ଦିନ ସାରା ହେଲା ରାତିକି ପାଞ୍ଚ ଦିନ ହେଇଥିଲା ଟିକେ ଢାଳିଥିଲା। ଝରି ହେଇଥିଲା। ଆଉ କାଲି ସେମିତି ଏତବେଳକୁ ରାତି ହେଲା ଯେମିତି ଆସ ଥିଲା ଖାଲି ମେଘ ପବନ ଝିପି ଝିପି ହେଲା ହେଲାନି ଜୋରରେ ରାତି ନଅଟା ଯାକେ ଏଇ ଝରି ଟାଇପ୍ ର
ଆଉ କାକରା ଆଣିକି ଗ୍ୟାସ ରେ କିଏ ସେ କରୁଛି ଯଉ ଗରମ ହଉଛି।
ଏ ବରା ପା ପାଆନ୍ତି ବରା ଆଉ ପୁରୀ ମଉସା ଆଉ କାକରା ତାଙ୍କୁ
ନା କହିଲୁ ନଡିଆ କଣ କରିବୁ ବୋଲି ମୁଁ
ପାଣି ଉରା ଶୁଖି ଯାଇଥିଲା। ଆଉ ମଉସାଙ୍କୁ କହିଥିଲି ବାଡେଇ ଦେଇଥିଲେ ସେ ଫାଷ୍ଟ ରଜ ଦିନରୁ ବାଡେଇ ଦେଇଥିଲେ। ଆଉ ମୁଁ ଆଉ କରିବାକୁ ମନ ହେଲାନି ମୁଁ କହିନି ଏରା ଯଦି ଖରାପେ ଲାଗିବ। ତାକୁ ସେମିତି ଥୁଆ ହେଇଛି ମୁଁ ଗରମ ପାଣି ରେ ପ କରିଦେଇକି ଗ୍ରାଇଣ୍ଡର ରେ ଏ ଗ୍ରାଇଣ୍ଡିଙ୍ଗ କରିଦେଲେ ତେଲ ବାହାର କରିଦେବି। ଆଉ ତେଲ ବାହାର କଲେ ଚୁଲିରେ ବସେଇଦେଲେ ସାଙ୍ଗେ ସାଙ୍ଗେ ହବ ଗ୍ୟାସ ରେ ହେରା ଲେଟେ ହବ। ଦେଖିଆ କାଲି ଯାଇକି ସେ କାମ ହାରିବି। ସବୁ ସେମିତି ପଡିଛି ଲୋ କିଛି ମନହଉନି କରିବାକୁ ଏ ଯୋଉ ଗରମ ହଉଛି ଦେହ ବି ଭଲ ଲାଗୁନି ଟିକେ କିି ଏଇ ପା ଲୁଗାପଟା ସବୁ ଖଟରେ ପଡିଛି। ଆଉ ଏଇଆ ଆଉ। ଝିଅ ତାର ଆଜି ପଳେଇଲା ଟିକେ ଭଙ୍ଗା ଭୁଙ୍ଗି କରିଦଉଥିଲା। ଆଉ ତାର ସକାଳୁ ପଳେଇଲା ଦଶଟା ବାଜି ନଥିଲା। କୁନୁଲି ଝିଅ ତ ତାର ଖାଲି ଡେଇଁଲା ଘରକୁ ଯିବା ଘରକୁ ଯିବା।
ହଁ କହୁଥିଲା ବା ମାଉସୀ।
ହୁଁ ଇଲୋ ରହିଲାନି ଲୋ ସକାଳୁ ସେ ଭାରେଇନି କାନ୍ଦେଇ ଯିବାକୁ ସେ ପହରି ଦିନ ରାତିରୁ ପୁରା ମାତିଛି ଯିବ ବୋଲି
ଏ କହୁଥିଲା ଯେ ଗଲେ ଯେ ବାରଟା ଗୋଟେ ଦିଟା ଭିତରେ ତ ଯିବି କାହିଁକି ଖରା ହେରା ବେଳେ ଯିବି। ଏ ସକାଳୁ ସକାଳୁ ନହେଲେ ତାର ଗାଧେଇକି ଠାକୁର ପୂଜା କରିଦେଇକି ଉଁ ଖାଇଦେଇକି ଦିଟା ପଖାଳ ଗଲା।
ହୁଁ।
ଆଉ ମାମା ସନ୍ଧ୍ୟା ଦେଇ ସାରିଲାଣି?
ହଁ।
ଆଉ ବାବା?
ହୁଁ ବାବା ଘରେ ଅଛନ୍ତି ଯିବେ ବୋଧେ ଆଉ ଟିକେ ପରେ କି ଏବେ ପଳେଇବେ ଏଠି
ଟିଭି ଘରେ ଅଛନ୍ତି।
ହଁ।
ଟିଭି ଦେଖୁଚନ୍ତି ଏ ଆଜି କ୍ରିକେଟ୍ ଖେଳଥିବ ବି। ହୁଁ ଆଜି ମ୍ୟାଚ୍ ଥିବ ମୁଁ ଆଉ ଲଗେଇନି।
ଆଜି ମ୍ୟାଚ୍ ଅଛି କି?
ହଁ ମ୍ୟାଚ୍ ପା ଏଇ ଖେଳ ହଉଥିଲା ଅଁ ଆଫଗାନିସ୍ଥାନ ସାଙ୍ଗରେ ଖେଳୁଥିଲେ ସେଦିନ ତ ହେଇଥିଲା ଖେଳ ଗୋଟିଏ ମ୍ୟାଚ୍ ମୁଁ ଦେଖିଥିଲି ଲକୁ ଆସିଥିଲା ରଜରେ ବୋଧେ। ତାପରେ କୋଉଦିନ ଆଉ କଣ ମୁଁ ନିଉଜ୍ ଫିଉଜ୍ ଏତେ ପାଉନି। ସେ ଚ୍ୟାନେଟା ଲଗେଇଲେ ଏଇ ନା ରେ ହଉ ନେଇକିଲୋ ୱାଲକପ୍ ଟ୍ଵେଣ୍ଟି ଟ୍ଵେଣ୍ଟି। ଏ ଇଏ ବିଶ୍ଵକପ
ହଁ ବା।
ହେଇପା ୱାଲଡ କପ୍ ୱାଲଡ କପ୍ ହଉଛି ତାପରେ ଇଣ୍ଡିଆ ବି ଯାଇଛି ଟୁର୍ ରେ